ନମସ୍କାର ସାର୍, ନମସ୍କାର ସାର୍।
କଣ କରୁଚନ୍ତି ଆପଣ?
ଏଇ ଖାଇକି ଟିକେ ଗଡିଆ ଆଡେ ଯାଉଛି ବୁଲାବୁଲି କରିକି ଆସିବି ଭଲ ଲାଗିବ।
କଣ ଖାଇଲେ ଆପଣ?
ଭାତ, ଚିକେନ ଆଉ ସାଲାଡ, ଡାଲମା ଆଉ ଆଉ କିଛି ନୁହଁ ସେତିକି।
କଣ ଭୋଜି ଫୋଜି ହଉଥିଲା ନା କଣ?
ନା ଭୋଜି କାଇଁ ହବ ଆମ ଘରେ ଏମିତି ହେଇଥିଲା।
ଘରେ କିଏ ରୋଷେଇ କରୁଥିଲା?
କରିଥିଲା ଘରେ ମାମା କରିଥିଲେ ରୋଷେଇ।
ହଉ ତାହେଲେ ଆପଣଙ୍କୁ କାହା ହାତରନ୍ଧା ବେଶୀ ପସନ୍ଦ?
ମାମାଙ୍କର ପସନ୍ଦ
ମାମା କେବେ ଆପଣ କହିଛନ୍ତି କି ଆପଣ ହାତ ରନ୍ଧା ପସନ୍ଦ ବୋଲି। ନା ମା କଣ କହନ୍ତି ଆପଣଙ୍କୁ ସେ କଥା
ଭ କୁହନ୍ତି ହଁ ମାମା କଣ ହସି ଦିଅନ୍ତି କିଛି କୁହନ୍ତିନି।
ଆଉ ଆପଣଙ୍କ ଘରେ ଆପଣ କିଏ କିଏ ରୁହନ୍ତି?
ରୁହନ୍ତି ମୁଁ ବାପା ମୋର ଗୋଟେ ଛୋଟ ଭାଇଟେ ମାମା ଏତିକି।
ଆପଣ କଣ କରନ୍ତି?
ମୋର ପ୍ଲସ ଟୁ ସଇଲା ମୁଁ ଏବେ ପିଜି କରିମି ବୋଲି ଭାବିଛି ଆଉ।
ଓହୋ ତା ଆପଣଙ୍କ ସାନ ଭାଇ?
ସାନ ଭାଇ ତାର କେଜି ୱାାନ ସିଏ ପଢୁଛି ପ୍ରାଇଭେଟ ରେ।
ହୋଟ ତାହେଲେ ଆପଣଙ୍କଠୁ ବହୁତ ସାନ ଆଉ।
ସେ ବହୁତ ସାନ ମୋଠୁ।
ଆଉ ଆପଣଙ୍କ ବାପା କଣ କରନ୍ତି?
ମୋ ବାପା ଅଛନ୍ତି ଢେଙ୍କାନାଲରେ କୁକ୍ ଅଛନ୍ତି।
କଣ କରନ୍ତି ସେଇଠି?
ରନ୍ଧା ମାନେ ଯୋଉ ରୋଷେଇ ବାସ କରନ୍ତି ହଁ କ୍ୟାଟରିଙ୍ଗ।
ଆଉ ଆପଣ କେବେ ଯାଇଛନ୍ତି ଆପଣଙ୍କ ବାପାଙ୍କ ପାଖକୁ?
ନା ନା।
ଆଉ ବାପା କେବେ ଆସନ୍ତି ନା ନାଇଁ ଘରକୁ?
ବାପା ମାସରେ ଚାରିଟା ଛୁଟି ସେ ଆସନ୍ତି ଚାରି ଦିନ ରୁହନ୍ତି ପାଞ୍ଚ ଦିନ ପାଞ୍ଚ ଦିନ ପଳୁଅନ୍ତି। ଆପଣଙ୍କ ଏରିଆ ଟିକେ ସାଉଣ୍ଡ ସାର୍ ଇଏରେ ଶୁଭୁଛି କିଏ ଇଏ କୁ ଯିବେ।
ଏଇଠି ଆମର ପିଲାମାନୋନେ ଅଛନ୍ତି ତ।
ଓହୋ ଆମ ପିଲାମାନଙ୍କର ବର୍ଷା ଟାଇମରେ ଓହୋ।
ଆପଣ ଯଦି ଆସିବେ ତାହେଲେ ଖାଇକି ଯିବେ ଆପଣଙ୍କୁ ମନା
ନା ନା ଆପଣ ଖାଇଦିଅନ୍ତୁ ମୁଁ ମୋର ଭାତ ଖାଇ ଦେଇେଇଛି ମୋର ଆଉ ଖାଇବା ଚିକେନ ପକୋଡା ଟିକେ ଚାଲିଛି ତାପରେ ବିରିୟାନୀ ଟିକେ ହବ। ଓହୋ ତାହେଲେ ଆଇଟମ ଆଜି ତମେ ଭୋଜି କରୁଛ ବାର ଦେଖିକି ସନ୍ଧ୍ୟା ବେଳେ ମେଘୁଆ ପାଗ।
ଆଜ୍ଞା ଆଜ୍ଞା।
ଆଜ୍ଞା। ଆଉ ଆପଣଙ୍କ ଘରଟା ସାର୍ କୋଉଠି?
ଆମ ଘର ଟା ଘସିିପୁରା ଜିଲ୍ଲା ଅନ୍ତର୍ଗତ ଘସିି ପୁରା ବ୍ଲକ ଅନ୍ତର୍ଗତ ବରିପାଳ ଗ୍ରାମରେ।
ଓହୋ। ତାହେଲେ ଆପଣଙ୍କ ସେପଟେ ମୁଁ ଶୁଣିଛି ବରିପାଳ ହନୁମାନ ଛକ ଆମର ରେମାଳ ଡ୍ୟାମ୍।
ଆଜ୍ଞା ଆଜ୍ଞା ଆଜ୍ଞା ଯାଇଛନ୍ତି ତ ଆସିଛନ୍ତି ବୋଧେ ଆଉ।
ବହୁତ ବଢିଆ ଜାଗା ସେ। ବହୁତ ଥର ଯାଇଛି ଭୋଜି ଭାତ ହୁଏ କରନ୍ତି ସାଙ୍ଗ ପିଲାମାନେ।
କେମିତି ଲାଗେ ଆପଣଙ୍କୁ ଆମ ମାନଙ୍କ ଜାଗା?
ବହୁତ ବଢିଆ ଲାଗେ ସେପଟ ଏରିଆ ମତେ।
ଆଉ କେବେ ଘଟଗାଁ ତାରିଣୀ ମନ୍ଦିର ଆସିଛନ୍ତି?
ହଁ ତାରିଣୀ ମା ତାରି ମାଆଙ୍କ ପାଖକୁ ବହୁତ ଥର ଯାଇଛି।
ଆଉ ମାନେ କେମିତି କଣ ଆସନ୍ତି ଫ୍ୟାମିଲି ସହିତ ନା ସାଙ୍ଗ
ଫ୍ୟାମିଲି ସହିତ ଫ୍ୟାମିଲି ସହିତ ଯାଇଛି ଦଶ ବାର ଥର ସାଙ୍ଗମାନଙ୍କ ସହିତ ବହୁତ ଥର ଯାଇଛି ଏମିତି।
ହଉ ତାହେଲେ ମା ଚାରିଟା ମ ମଧ୍ୟିକ ଆସିିକ କେମିତି କଣେିକାରିବେ?
ବହୁତ ବଢିଆ ଲାଗେ ଠାକୁରଙ୍କ ମା ମାଆଙ୍କ ପାଖକୁ ଯାଇକି। ଆଉ ଗୋଟେ ଟାଇମ ଯାଇଥିଲି ସନ୍ଧ୍ୟାଳେଆ ମାଆଙ୍କ ଯୋଉ କୀର୍ତ୍ତ ଆମ ସେପଟ ଯଉ କୀର୍ତ୍ କୀତନ ହୁଏ ଯା ବାଜା ଫାଜା ବାଜି ବଢିଆ ଲାଗେ ସ
ଆଉ କେବେ ଯାଇଛନ୍ତି କୋଉ କୋଉ ମାନେ ଜାଗା ଟିକେ ବୁଲିବାକୁ ଯାଇଛନ୍ତି ଟିକେ କହିପାରିବେ?
ହଁ ସେପଟ ଏରିଆ ତ ମୁଁ ଯାଇଛି ସାର୍ ଯାଇଛି ଆମର ତମ ସେ ଦରଗୁଳ ଶିଳା ହବ ଆମର ସାନ ଘାଗେରା ବଡ ଘଘେରା ଗୁଣ୍ଡିଚା ଘାଗି। ଆଉ ବାରା ଡିବିରା ଏସବୁ ଜାଗା ଯାଇଛି ବୁଲେ ରଜ ଟାଇମ ରେ ଯାଉ ବୁଲିକି ଆସୁ ସାଙ୍ଗ ପିଲା।
ଆଉ ରଜରେ କଣ କେମିତି ବୁଲାବୁଲି କଲେ କୁଆଡେ କଣ କଲେ କେମିତି କଣ କଲେ ଟିକେ କହିବେ ଭୋଜି ଭାତ
ଏଇ ତ ଭୋଜି ଭାତ ଆମେ ଦରଗୁଡି ଶିଳାରେ କରିଥିଲୁ ଗୋଟେ ଆପଣଙ୍କ ରେମାଳିରେ ଆମେ ଦିଥର କରିଛୁ ରଜରେ ରଜ ଆଉ ସେଇଆ ଭୋଜି ଭାତ ତ ହେଲା ଆଉ କଣ?
ଆଉ ବୁଲାବୁଲି କଣ କ କେମିତି କରୁଛନ୍ତି?
ଏଇ ଜାଗା ଯେତିକି ଜାଗା ପା କହିଲି ସାର୍ ସେତିକ ଜାଗା ଆମବୁଲାବୁଲିାଇଛୁ।
ହଉ ତାହେଲେ ଫ୍ୟାମିଲି ସହିତ କୁଆଡେ ଯାଇନାହାନ୍ତି ଆଉ।
ନା ଫ୍ୟାମିଲି ସହିତ ଘରେ ମଟନ ଭାତ ଖାଇକି ଶୋଇବୁ ଏସିି ଲଗେଇକି।
ହଉ।
ଆଉ ଆପଣଙ୍କର କେତେ କଣ ଫ୍ୟାମିଲି?
ଆମୋର ଏଠି ମୋ ବା ବାପା ମାମା ସାନ ଭଉଣୀ ଆଉ ମୁଁ ଆଉ।
ଓହୋ ଛୋଟ ପରିବାର ସୁଖି ପରିବାର।
ଆଜ୍ଞା ଆମର ଗାଁ ଯେହେତୁ ଗାଁ ରେ ବନ୍ଧୁବାନ୍ଧବ ଆଉ।
ଆଉ ଆପଣ ଏଇନା କଣ କରୁଛନ୍ତି?
ମୋର ଏବେ ପ୍ଲସ ଟୁ ସେକେଣ୍ଡ ଇୟର ଚାଲିଛି
ଆଜ୍ଞା।
ଆଉ ଆପଣ ୟା ପରେ ମାନେ କଣ ବିଜନେସ ଫିଜନେସ କଣ କରିବେ ନା ନାହିଁ?
ହଁ ମୁଁ ଭାବିଛି ବିଜନେସ୍ କରିମି ବୋଲି।
କୋଉ ବିଜନେସ କରିବେ?
ହଁ ମାଛ ଚାଷ କରିମ ବୋଲି ଭାବିଛି।
ମାନେ ମାଛ ଚାଷରେ କଣ କେମତି ଫାଇଦା ଟିକେ କୁହନ୍ତୁ।
ମାଛ ଚାଷରେ ତାଙ୍କର ଦାନା ଦବୁ ଆଉ ଯୋଉ କଣ କୁଣ୍ଡା ଦିଅନ୍ତି ସେରା ଏ ସବୁ ଜିନିଷ
ହଁ ତାହେଲେ ମାଛରେ କେତେ କଣ ଫାଇଦା ହବ ବୋଲି ଆମର ଭାବିକି କରିଛନ୍ତି ମାଛ ସେ ଅଛନ୍ତି କରିଏ।
କଣ ପା ସେଟା କଣ ଆମେ ଦେଖିଦବା କି କେତେ କଣ ଫାଇଦା ହବ ଦେଖିବା ଯେତେବେଳେ। କରିବା ସେତେବେଳେ।
ଆଉ ଘରେ ସମସ୍ତେ ରାଜି ତା ହେଲେ ମାଛ ଚାଷ କରିବା ପାଇଁ।
ହଁ ହଁ ବହୁତ ବଢିଆ ସେ ରାଜି ସବୁ।
ଘରେ କିଛି କହୁନାହାନ୍ତି ପାଠଶାଠ ଛାଡ଼ିକି ମାଛ ଚାଷ କରିବୁ।
ହଁ ଘରେ ତ କହୁଛନ୍ତି କି ମୁଁ କହିଲି ମୁଁ ପାଠ ପଢିବି। ଆଉ ଯାହେଲେ ଘରେ ଜଣେ ବାବା କି। ଆଉ ଯାହାର ମାମୁଁ ମୋର ମାମୁଁ ଅଛନ୍ତି ନା ଏଠି ସେ କହିଲେ ଭାତ ଫାତ ସିଏ ମିଶେଇବେ।
ଆଉ ତାହେଲେ ମାଛ ଚାଷ ଆପଣ କରିବେ ଆଉ। ମୁଁ କଇଲି ଆମକୁ କେବେ ମାଛ ଦିଟା ଦେବେ ଯଦି ଅ
ହଁ ହଁ ନିହାତି ନିହାତି ମାଛ ଦିଟା ଦବାନି ନା।
ତାହେଲେ ଆପଣ କେବେ ଆସନ୍ତୁ ଆମ ଜାଗା ଆଡେ ଟିକେ ସାଙ୍ଗ ହେଇକି ମିଶିକି ଯିବା ଘ କଁ ଗାଁ ତାରିଣୀ ମନ୍ଦିର ବୁଲାବୁଲି କରିକି ମାଆଙ୍କ ଦର୍ଶନ କରିକି ଆସିବା।
ମାଆଙ୍କ ପାଖକୁ ଯାଇଥିଲି ପେଣି ଯିବା ଯିବା ନା।
ଆଉ ଏବେ ଆପଣ କଣ କରୁଛନ୍ତି ମାନେ କୋଉଠି ବୁଲୁଛନ୍ତି ଖାଇକି।
ମାନେ ମୁଁ ଏବେ ବୁଲୁଛି ଆମର ଗୋଟେ ଅଛି ନନାହାର ଘର ମୁଁ ସେପଟେ ଗଡିଆ ଯାଉଛି ଏବେ ଚାଲି ଚାଲି।
ଗଡିଆ ମାନେ କୋଉ କୋଉ ରହସ୍ୟରେ ଆପଣ ଗଡିଆ ଯାଉଛନ୍ତି ଏକା ଯାଉଛନ୍ତି ନା ସାଙ୍ଗସାଥି ମାନଙ୍କ ମିଶିକି।
ନା ମୁଁ ଏକା ଯାଉଛି ଏମିତି ବୁଲତେ ମତେ ଭଲ ଲାଗେ ଏକା ଯାଇତେ।
ଆଉ ଆପଣ ବେଶୀ ମୋବାଇଲ ୟୁଜ କରନ୍ତି ନା କରନ୍ତିନି।
ନା ମୋର ବେଶୀ ଟାଇମ୍ ନୁହଁ ଏବେ ଯିକେ ଯିବି ଦେଖିବି ରଖିଦେବି ଫେଣି ରାତି ଟିକେ ଶୋଇଲା ବେଳକୁ ଦେଖିବି।
ଓ ତାହଲେ ଆପଣଙ୍କର ମୋବାଇଲ ବେଶୀ ୟୁଜ ନୁହେଁ।
ଆଉ ସାର୍ ଆପଣ ଆଜି କଁ ଖାଇ
ଆମ ର ଆଜି।
ଆମର ଆଜି ଜଷ୍ଟ ଚି ଚିକେନ ଆଉ ପଖାଳ ଭାତ ଆଉ। ଆପଣଙ୍କ ବାବା କି ଜବ କରନ୍ତି‌।
ମୋ ବାପା ଜଣେ ଫାର୍ମର ଆଉ।
ହଉ ହଉ। କେତେ କଣ ଜମିିବାଡି ଅଛି ଆପଣଙ୍କର ମାନେ।
ଜମିବାଡି ଏମିତି ସମସ୍ତଙ୍କର ଯାହା ଥାଏ ଆମର ସେୟା ଆଉ ନା ଅଧିକ ନା କମ ଆଉ ସେଇଭଳିଆ।
ସେଇଭଳିଆ ଆଉ।
ଆଜ୍ଞା ଯା ବେପାର ପତ୍ର ହୁଏ ସେଇଥିରୁ ଆଉ।
ଓ ହୋ। ଆଉ ଆପଣଙ୍କର କୋଉ କ୍ଲାସ ହେଲା ମାନେ କଣ ପଢାପଢି କରୁଛନ୍ତି ନା କଣ।
ଏଇ ପା ପ୍ଲସ ଟୁ ସେକେଣ୍ଡୟର।
ଉଁ। ପ୍ଲସ ଟୁ ସେକେଣ୍ଡୟର ଆଗକୁ କଣ କରିବେ ବୋଲି ଭାବିଛନ୍ତି।
ଆଗକୁ ମୁଁ ଭାବୁଛି ଗୋଟେ ବିଜନେସ୍ ଟେ କରିବି।
କି ବିଜନେସ୍।
ଭାବୁଛି ହୋଟେଲ ଫୋଟେଲ ଗୋଟେ ଖୋଲିବା ଆଉ।
ଓହୋ ମାନେ ବଡ ରେଷ୍ଟୁରାଣ୍ଟ। ଓହୋ ବାବାଙ୍କୁ କହିଛନ୍ତି ଏସବୁ କଥା କି ରେଷ୍ଟୁରାଣ୍ଟ ଖୋଲିବା ପାଇଁ।
ବାବାଙ୍କୁ କହିନି ଯେତେବେଳେ ପାଠ ପଢା ସବୁ ସରିବ ନିଜ ପଇସା ଟିକେ ଆଣିକି କୋଉଟୁ ଧାର ଫାର ରେ ଆଉ। ବନେଇବା ଆଉ।
ଓହୋ ମାନେ ବାବାଙ୍କୁ କିଛି କହିବେନି ନିଜ ପଇସାରେ ବନେଇବେ।
ଆଜ୍ଞା ଆଜ୍ଞା।
ଓହୋ ତାହେଲେ ନିଜ ଗୋଡେ ନିଜେ ଠିଆ ହବାକୁ ଚାହୁଁଛନ୍ତି ଆପଣ।
ଆଜ୍ଞା।
ଓହୋ। ଧନ୍ୟ ମାନେ ଧନ୍ୟ ଆପଣଙ୍କ ମାନେ ମା ବାପା ସେଭଳିଆ ଧନ୍ୟ ପାଇଛନ୍ତି। ଆପଣ ବି ବହୁତ ବଢିଆ ପୁଅ। ନିଜ ପଇସାରେ କହୁଛନ୍ତି ବାପାଙ୍କ, ମାନେ ଆଜିକାଲି ପିଲା ବାହାରିଲେଣି ବାପାଙ୍କ ପଇସାରେ ଗାଡି ଆଣିବି, ଘୋଡ଼ା ଆଣିବି କିନ୍ତୁ ଆ ପଣ କହୁଛନ୍ତି ମୁଁ ନିଜ ପଇସାରେ ଧାର ହଉ ପଛେ, କିନ୍ତୁ ନିଜ ପଇସାରେ କହୁଛନ୍ତି । ଠିଆ କରିବି, ସେଇଟା ବହୁତ ବଡ଼ କଥା ସାର୍।
ହୁଁ
ଆପଣଙ୍କ ସହିତ କଥା ହେଇକି ବହୁତ ବଢିଆ ଲାଗିଲା।
ଆଉ ଏଠି ଆମର ଟିକେ କୁକୁର କଣ ଭୁକିଲେଣି, କାହାକୁ ଗୋଟେ ଦେଖିକି।
ଏ ଯା ହଉ
ଆମ ଟିକେ ଆଡେ ଯେହେତୁ ଗାଁ, ମାନେ ଗାଁ ଅଞ୍ଚଳ। ସେଥିପାଇଁ କୁକୁର ଟିକେ ବେଶୀ କୁକୁ କୁକୁର, ଗାଈ ଗୋରୁ ଛେଳି, ମେଣ୍ଢା
ହଁ- ହଁ ନିହାତି ଗାଁକୁ ଯାହେନେ ତ ହେବେ।
ଆଉ ଆପଣ ଢେ କୋଉଠି ରହୁଛନ୍ତି, ମାନେ ଗାଁ ରେ ରହୁଛନ୍ତି ନା ସହରରେ ରହୁଛନ୍ତି?
ମୁଁ ସହ ଯାଜପୁରରେ ଅଛି ଏବେ।
ଆଉ ଯାଜପୁରରେ ଟିକେ ପଢୁଛନ୍ତି ବୋଧେ ଆଉ।
ହଁ- ହଁ ପଢାପଢି ଚାଲିଛି।
ଆଉ ମାନେ କେମିତି କଣ, ଆପଣ ଘରୁ ଯିବା ଆସି ଆସିବା ରୁହାରୁହି ଆସା ହଉଛି କେମିତି କଣ?
ଆଁ- ନାଁ- ମୁଁ ଏଇଠି ରୁମ୍ ନେଇଛି।
ଓ ମାସ କେତେ କଣ ଭଡା, କେମିତି କଣ ଖର୍ଚ
ଦି ହଜାର ଟଙ୍କା, ମୋର ଗୋ ଟୋଟାଲି ଗୋଟେ ମାସକୁ ମୋର ମିନିମମ୍ ଟା, ସାତ ହଜାରେ ପାଞ୍ଚ ହଜାରେ ଖ ବ ଟୋଟାଲି ଖର୍ଚ୍ଚ।
ହଁ କେମିତି କଣ ଟିକେ ଖର୍ଚ ବାର୍ଚ୍ଚ ହୁଏ, ସେ ପାଞ୍ଚଛଅ ହଜାର ଟିକେ କୁହନ୍ତୁ?
ଖର୍ଚ୍ଚ ବାର୍ଚ କଣ, ରୁମ ଭଡା ପଳେଇବ ଦି ହଜାର ଟଙ୍କା। ଆଉ କଣ ଫାଷ୍ଟଫୁଡ ଫାଷ୍ଟଫୁଡ ଖାଇଦିଏ, ଡ୍ରେସ୍ କିଣେ, ପରିବା ପତ୍ର ଏସବୁ
ଆଉ ସାଙ୍ଗମାନଙ୍କ ସହିତ କେବେ ଖର୍ଚ୍ଚ କରୁଛନ୍ତି?
ନା ସେ ବାଜେ ଧନ୍ଦା ମୋର ନୁହଁ।
ସାଙ୍ଗମାନେ ଆପଣଙ୍କର ଅଛନ୍ତି ନା ନାହାଁନ୍ତି?
ହଁ ବହୁତ ଅଛନ୍ତି, ଏପଟେ ଏରିଆ ଯାଜପୁର ଏରିଆ ତ ସାଙ୍ଗ ତ ନିହାତି ନା, ଏବେ ଗୋଟେ ରିସେଣ୍ଟଲି ଗୋଟେ ବାଇକ ଟା କିଣିଛି।
କି ବାଇକ୍ କିଣିଛନ୍ତି ଆପଣ?
ଆର୍ ଏସ ଟୁ ହଣ୍ଡ୍ରେଡ।
ହ ଆର୍ ଏସ ଟୁ ହଣ୍ଡ୍ରେଡ। କେତେ କଣ ପଇଲା, ତା ମାଇଲେଜ କେତେ, କେମିତି କ କଣ ଚାଲେ ତା ପ୍ରୋସେସିଂ କହି ପାରିବେ?
ହଁ ମୁଁ ନିହାତି କହିପାରିବି, ତା ମାଇଲେଜ ପଇଁତିରିଶ ଦେଖଉଚି। ମାନେ ମେନ ରୋଡରେ ଯିବେ ଯଦି, ଦେଖେଇବ ପଇଁତିରିଶ। ଆଉ ଯଦି ଏଇଭଳିଆ ଜାଗାରେ ଯିବେ ମାନେ ଆପଣ ଯୋଉ କହୁଛନ୍ତି ସେପଟେ ଏରିଆ କାଦୁଅ ଫାଦୁଅ ଟିକେ ଥିବ ସେତିକିରେ ଦେଖେଇବ, କେତେ ଦେଖେଇବ ଛତିଶ ଭଳିଆ।
ଓ ତାହେଲେ ଏମିତି ସବୁ ଆଉ।
ଆଉ କଣ ତାର ଟୋଟାଲି ସ୍ପି ତାର ଶିଶି ହଉଛି ଶହେ ଅଠାଅଶୀ।
ଆଜ୍ଞା ଆଜ୍ଞା।
ଭଲ ମାଇଲେଜ ଭଲ ଗାଡି।
ଆଉ କେମିତି କଣ, ଆଣିବାର ପ୍ଲାନ୍ ରହିଲା? ଆପଣଙ୍କୁ ସେ ଗାଡି ଏତେ ପସନ୍ଦ ମାନେ କିଏ କହିଲା ନା ଆପଣ ନିଜ ପସନ୍ଦରେ ଆଣିଛନ୍ତି?
ଭଲ ଲାଗିଲା ଗାଡିଟା ଆଉ, ଘରେ କହିକି ଆଣିଲି ଆଉ।
ପଇସା କିଏ ଦେଲା ଆପଣଙ୍କୁ?
ପଇସା ମାମା ଦେଲେ।
ମାମା କଣ କହିଲେ କି ବାଇକ୍ ଆଣିସାଇଲାପରେ, ବୁଲାବୁଲି କରିବୁ କି ଇଏ କରିବୁ ସିଏ କଣ ପା
ହଁ - ହଁ- ହଁ ସେ କହିଲେ ଗାଡି ଯତ୍ନ ନବୁ, ବୁଲ କିଛି ନାହିଁ କିନ୍ତୁ ଯତ୍ନ ନବୁ ଗାଡି।
ହଉ ହଉ ଆଜ୍ଞା ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ଧନ୍ୟବାଦ।
ଧନ୍ୟବାଦ।